ହଁ କଣ କଣ କରୁଛୁ? ହ୍ୟାଲୋ।
ମୁଁ ବାସ ବସିଛି ତମେ ଟିକ ମୁଁ ବସିଛି।
କଣ କରୁଛ?
ହ ମୁଁ ଏଇ କୁରକୁରି ଖାଉଥିଲି ତାପରେ ତମକୁ ଟିକେ ମନେ ପକେଇଦେଲି।
ଟିକେ ନେଟୱାର୍କ ଜାଗାକୁ ଆସ ତମ ଭଏସ କଟି କଟି ଆସୁଛି।
ଏବେ ମୋ ଭଏସ ଆସିଲା?
ହଁ ଏବେ ଆସିଲା।
ଆଉ ତୁ ଏକୁଟିଆ ରେ ଖାଉଛୁ ମୋତେ ଦଉନ ମୁଁ ଖାଇବି।
ଏଇ ତ ସେଇଥିପାଇଁ ତ ମନେ ପକେଇଲେ ମୁଁ କହିଲି ଟିକେ ସାଙ୍ଗ କୁ କଲ କରିକି କହେ ମୁଁ କୁର କୁରି ଖାଉଛି ତାକୁ ପଠେଇବି ସେବି ଖାଇବ।
ହଁ ହଁ ପଠେଇ ଦିଅ ମୁଁ ବି ଖାଇବ ମୋ ଭାଇ ବି ମୋ ପାଖରେ ବସିଛି ସିଏ ବି ଖାଇବ।
ହଁ ମୁଁ ପଠେଇ ଦେବି ଦି ଜଣ ଖାଇଦବ।
ତମ ଫୋନରେ କେତେ ଚାର୍ଜ ଅଛି।
ଆମ ଫୋନରେ ନାଇଣ୍ଟି ଫାଇଭ୍।
ମୋ ଫୋନରେ ହଣ୍ଡ୍ରେଡ ଅଛି ମୋ ବାପାଙ୍କ ଫୋନ ରେ ଅଛି ଉଣେଇଶ ର୍ପସେଣ୍ଟ ଚାର ଅଛି ଉଣେଇଶ ପସେଣ୍ଟ।
ଯା ଯା ଆଉ କ ଥିଲି ମୋ ଡ୍ରେସ ଆସିଗଲା।
ଆସିଗଲା ଏତେ ଜଲଦି ଆସିଗଲା କଣ।
ହଁ। ହଁ ବହେଦିନ ଆସିବା କଥା ଆଜି ଆସିଲା ଆଉ।
ହୁଁ ସେ କଣ କରିବ।
ସେତେ ସିଲେଇ କରିବି କିନ୍ତୁ କଣ ମାନେ ତ। ସେଟା କଣ ତିଆରି କରି ଜାଣିପାରୁନି।
ତମେନ ଘର ତିଆରି କରିବା କହୁଥିଲ।
ସେଇଟା ତ କରିବି ତା ଉପର ଟା ଗୋଲ। କରିବି ନା କଥା କରିବି କଣ କରିବି ସେଇଟା ଭାବୁଛି।
ଗୋଲ କଲେେ ବି ଭଲ ଲାଗିବ କଟା କଲେ ସର୍ଟ କୁର୍ତ୍ତି ଟା ବି ଭଲ ଲାଗିବ।
ହଁ ମୁଁ ସେଇ କଟା କୁର୍ତ୍ତି। କରିଦେବି ମୁଁ ଲେସ ଆାଣିନି ଆଣିଲେ ତାପରେ ଦେବି ଆଉ।
ଆଉ ଯେବେ ତା ସେ କପଡା ସବୁ ବଞ୍ଚିଯିବ ନହେଲେ। ତମେ ଗୋଟେ ଫ୍ରକ୍ ତିଆରି କରିଦବ ଗୋଟେ ଫ୍ରକ ରେ ବି ପିନ୍ଧି ପାରିବ ଡ୍ରେସ ରେ ବି। କୁର୍ତ୍ତି ଏ ବି ପିନ୍ଧି ପାରିବ।
ପ ପାଞ୍ଚ ଭଟର ଆସିଛି ପୁରା ଲାଗିଯିବ ନା ଆଉ କିଛି ବଢିବ ଆଉ।
ନା ନା। ନା କୁର୍ତ୍ତିୀ ଆଉ ପଇଜାମା ହେଇକି ବି ବଞ୍ଚିବ।
ହଉ ତାହେଲେ। କଣ କରିବା ଆଉଗୋଟେ। ସେ ଟିକେ ଅଛନ୍ତି ଘରେ ସମସ୍ତେ।
ହଉ ଆଉ କଣ ଖାଇଥିଲ।
ମୁଁ ଖାଇଲା ବେଳେ ଖାଇଥିଲି ପଖାଳ ଭାତ। ଆଉ ଆମ୍ବ ଆଉ ବାଦାମ ଆଉ ପୋଟଳ ଭଜା।
ହୁଁ। ତୋ ପିଇସି ଘରକୁ କୋଉଦିନ ମୁଁ ବିରିୟାନୀ ଖାଇଥିଲି ଚିକେନ ବିରିୟାନୀ।
ପୂଜା ହଉ।
ମୁଁ ଖାଲି ବିରିୟାନୀ ଖାଉଛି ତମେ ଭାବୁଥିବ ଆଉ କଣ।
ଆଉ ତମେ ତ ସବୁଦିନ ବିରିୟାନୀ ଖାଉଛ ଆଉ।
ବାହାଘର ସବୁ ଚାଲୁଛି ଆଉ କଣ କରିବୁ ଆଜି ରାତି। ରାତିରେ ବି ତୁମେ କଣ ଖାଇବ।
ଆମର ରୁଟି ହେବ।
ଆଉ ମୁଁ ରାତିରେ ବି ବିରିୟାନୀ ଖାଇବି।
କନି କାଲି ସକାଳେ।
କାଲି ସକାଳେ ରୁଟି ଖାଇଦେବି। ହେ ହେ ନା ନା କାଲିସକାଳେ କଣ ଖାଇବୁ କି?
ମୁଁ ଏବେ ବି ରୁଟି ଖାଇବି କାଲି ସକାଳେ ବି ରୁଟି ଖାଇବି।
ହଁ।
ତମର ଲାଇନ ଅଛି?
ନା ଆମର ଲାଇନ ନାହିଁ ତମର?
ଆମର ପା ଲାଇନ୍ ଅଛି।
ଭଲରେ ନା ଡିମ୍ ଅଛି?
ନା ନା ଡିମ୍ ଅଛି ପା ପୁରା ଡିମ୍ ହେଇଯାଇଛି।
ଆଉ ମୁଁ ଗୋଟେ କଥା କହିବି ଆଉ ଗୋଟେ ସାଙ୍ଗ ମତେ କଲ କରି ଥିଲା ବାହାଘର ଅଛି ତାଙ୍କ ଆଜି ଥିଲା ବୋଲି ସେ କାଲି କରିଥିଲା ତାଙ୍କ ଚା ତା ଝି ଅକୁ ପଠେଇେ ଯା ମେନ୍ଦୀ ଲଗେଇବା ପାଇଁ ମୁଁ ତାଙ୍କୁ ଲଗେଇଦେଲି ତାଙ୍କୁ ଲଗେଇବା ପରେ ତାଙ୍କୁ ସିଏ କ କହୁଛନ୍ତି ଯା ଜଲଦି ମୁଁ ସେ ଫୋନ କଲା ସେ କଲ୍ କଲା କଲ କରିକି କହୁଚି ଆସେ ଆସେ ଆମ ଘରେରେ ବି ଲଗେଇକି ଯିବୁ ମୁଁ କ ମୁଁ ମୁଁ ଯାଇ ମୋ ମାମା ମନା କରୁଛନ୍ତି ମୁଁ ଯିବିନି କାହା ଘରକୁ ମିିଲ ଲଗେଇତେ ଯିଏ ଆସିବ ମୋ ପାଖକୁ ଆସିବ। ତାଙ୍କ ମା କହୁଛନ୍ତି କାହିଁକି ମନ କରୁଛନ୍ତି କାହିଁକି ଏମିତି ଅଉଛନ୍ତି ତ ମୁଁ ମୁଁ ଏମିତି କହିଲି ମୁ ନେଟୱାର୍କ ଆସ ଶୁନି ନେଟୱର୍କ ଆସୁନି କରିକି କଲ କାଟିଦେଲି। ମାନେ ମୋ
ଏଟା କି କଥା।
ମୁଁ ଲଗେଇବି ମୁଁ ତାଙ୍କ ଆଇନ କାନୁନରେ ଯିବି ଲଗେଇବା ପାଇଁ ମୋତେ ବହୁତ ରାଗ ଚିଡିଲା ତା ଉପରେ।
ଆମର ଲଗେଇଗାର ଅଛି ତମେ ଆସିବ ମୁଁ ଲଗେଇ ଦେବି। ମୁଁ ଏତେ ବାଟ ଯିବି ତମ ଘରକୁ ଯାଇକି ଲଗେଇକି ଆସିବି।
ହଁ ଆଉ ଗୋଟେ ସାଙ୍ଗ କଲ କରିଥିଲା ସିଏ ମୋତେ ମୋ ସାଙ୍ଗରେ କଥା ହେଇଯାଇଛି।
ଏଇ ସିଏ ଯୋଉ ତମ ଘର ପାଖରେ ରହୁଛି। ରହୁଛି ସେ ବିଲରେ ବସିଥିଲା ସେ ଏ ତାର ମୋର ଆମ କଥା ହେଲେ କଥା ହେଲେ ସେ କହୁଥିଲା ମୁଁ ଯିବି ଏବେ ନେକଲେସ ଆଣିବା ପାଇଁ ମୁଁଲେହେଙ୍ଗା ପିନ୍ଧିବି ମୁଁ ମେହେନ୍ଦୀ ଏଇଟା ବହୁତ ବଢିଆ ଲାଲ ହେଇଛି ଆଉ ଗୋଟେ ସାଙ୍ଗ ତାଙ୍କ ସାଙ୍ଗରେ ବସିଲେ ସିଏ କହିଲା
ଏବେ ଯା ନା ମାଙ୍କଡ କାମୁଡିଦବ ଏମିତି ସେମିତି କହିକି ସେ କଥା ସବୁ କହୁଥିଲା ବସିକି।
ତା ମେହେନ୍ଦୀ ଟା ଭଲ ଲାଗୁଛି।
ହୁଁ କିନ୍ତୁ ବ୍ରାଇଡାଲ ମେହେନ୍ଦି ଲଗେଇକି ଯାଇଛି ସେ ମୋ ପାଖକୁ।
ମୁଁ ବି ଯିବି ସେମତି ଲଗେଇବି।
ମୋ ମୋତେ ଆଉ ଗୋଟେ ଗ୍ରୁପରୁ ମେସେଜ କରିଥିଲା ସେ ସାଙ୍ଗ ମୋ ସାଙ୍ଗରେ ଟିକେ କଥା ହେଇଯାଅ ମୁଁ ମୁଁ ବି ସେ ତା ସାଙ୍ଗରେ ଟିକେ କଥା ହେଲି ସେ ବଡ ବଡ କଥା ହଉଥିଲା। ତା ସାଙ୍ଗରେ କଥା ହେଲି ସ ମୋତେ ଫିର୍ ମେସେଜ କରୁଛି ସେ ମୋର ସାଙ୍ଗ ହେଇଗଲା ମୁଁ ସାଙ୍ଗରେ ଯିଏ କଥା ହଉଛି ସେ ମୋର ସାଙ୍ଗ ବନି ଯାଉଛି।
ତୁ ଭଲ।
ତମେ ଟିକେ ଭଲ ଜାଗାକୁ ଯାଅ ହଁ ଆଉ କଣ କହିଲ?
ମୁଁ କହିଲି ମୁଁ ବି ସେମିତି ମେହେନ୍ଦୀ ଲଗେଇବି।
ସେ ବ୍ରାଇଡଲ ମେହେନ୍ଦି।
ହଁ।
ହଁ ଠିକ ଅଛି ଆସିଯିବ ମୁଁ ତମକୁ ଭଲ ଭାବରେ ପୁରା ଲଗେଇଦେବି। ହେ ତମେ ଲଗେଇଲେ ତମ ଭଉଣୀ କହିବ ମୁଁ ବି ଲଗେଇବି।
ଦେଖିବା ଯେତେବେଳେ
ହଁ। ହଁ ସେଇ ଯୋଉଦିନ ନଥିବ ସେଇଦିନ ଆସିଯିବ
ସେଟା କାହା ଫୋନରେ ଅଛି ତମ ଫୋନରେ ନା ତା ଫୋନ୍ ରେ
କିଏ?
ଏ ସେଇ ମେହେନ୍ଦୀ ଫଟୋଟା
ଯୋଉ ସେ ସାଙ୍ଗ ନଗେଇକି ଯାଇଥିଲା
ହଁ ହଁ
ହଁ ମୋ ଫୋନ ରେ ଅଛି ସେ ମୋ ଫୋନ କୁ ପଠେଇଥିଲା ବଢିଆ ବଢିଆ ଡିଜାଇନ ସବୁ ପଠେଇଚି। ତମ ହାତ ତତ ଛୋଟ ଛୋଟ ସବୁ ମୁଁ ଲଗେଇଦେବି ଭଲ ଭାବରେ
ମୁଁ ପୁରା ଏତେ କାନ୍ଦ ପାକ ଲଗେଇଦେବି କଣ ହେଇଛି
ହଁ ହଁ ତମେ ଯୋଉ ଭଳିଆ ଲଗେଇବ ମୁଁ ତମକୁ ଲଗେଇଦେବି
ହଁ ସଧ୍ୟାବେଳେ କିଛି କୁୁରକୁରି ଖାଉଥିଲି।
ଆଉ ବିସ୍କୁଟ ସବୁ ଖାଇନ?
ନା ବିସ୍କୁଟ ଖାଇନି ଆଜି କୁରକୁରି ଖାଇବା ପାଇଁ ବହୁତ ଇଚ୍ଛା ହଉଥିଲା କେତେ ଦିନ ହେଲା। ଖାଇନଥିଲି ଆଜି ଖାଇବି।
ହୁଁ। ମୁଁ ବି କି କୁରକୁର ରେ କିଣିକି ଖାଇଥିଲି। ଏବେ ନ ତମ ସାଙ୍ଗରେ ଆଉ ଗୋଟେ ଦିନ ଯେବେ କଥା ହଉଥିଲି ତେବେ।
ମୁଁ ମଞ୍ଚୁରିଆନ୍ କୁରକୁର୍ ଖାଇଥିଲି।
ହଁ ମଞ୍ଚୁରନ ଗୁରୁରେ ସେଥିରେ ଅଧିକ ଥାଏ କି କମ ଥାଏ।
ନାଇଁ ଅଧିକ ନଥାଏ କମ ବି ନଥାଏ କିନ୍ତୁ ଭଲ ଲାଗେ ସେଟା ପୁରା ରାଗ ଥାଏ ସେଟା।
ଆଉ ବିରିୟାନୀ ଗୁରୁରେ ବି ସେଇଟା ବି ବହୁତ ଭଲ ଲାଗେ ମୁଁ ବି ଖା ନେଇକି ସେଟା ବହୁତ ହି ସ୍ପାଇସି।
ହଁ ହଁ। ଆଉ ତମ ଗଛରେ ଆମ୍ବ ଅଛି ନା ସବୁ ଝଡି ଯାଇଛି।
ସବୁ ଝଡି ଯାଇଛି ଆ ଆଜି ଆଉ ଗୋଟେ ଗଟେ ମୋର ପିଇସି ଥିଲେ ତାଙ୍କ ଗଛରେ ଏତେ ଜୋର ପବନ ବହିଲା। ସେମାନେ ଲଗି ନେଇକି ଗଲେ ଝଡେଇ ଦେେଲେ ଆଉ ଯେତେ ପବନରୁ ପଡିବା ସବୁ ନେଇକି ପଳେଇ ଆସିଲେ। ତାଙ୍କର ଯୋଉ ଛୁଆ ମାନେ ଏମିତି ହଉଛନ୍ତି। ଜେଜେମା ଜେଜେମା ଜଲ୍ଦି ଆସ ଆମ ସବୁ ପଡିଗଲେଣି।
ହଁ। ବଡ ଲୋକଠୁ ଅଧିକ ଛୋଟ ପିଲା ମାନେ ହେଇଯାଉଛନ୍ତି।
ହଁ ଏମିତି ହେ କି ଆସିଲେ। ଆସିଲେ ଆସିକି ଆମ ସବୁ ନେଲେ ନେଲେ କିିଏ ନେଇକି କି ଘରକୁ ପଡେଇଗଲା ଆମ ସବୁ ସରିଲାନି ଆଉ କଣ ହଁ ଲାଇନ ପେଇ ଯାଇଛି ନା ମୁଁ ଫ୍ରେ ଫ୍ର ତିଆରି କର କହୁଥିଲେ ସେ ସିଝେଇକି ଆଳୁ ସବୁ କଟିଂ କରିକି ରଖିଛନ୍ତି ଏ ସିଝିବାକୁ ଚଢେଇଛନ୍ତି ଆଉ ଲାଇନ ଆସୁନି ସେଟା ଭଲ ଲାଗୁନି ଜମା ବି
ଲାଇଁ ନାଇଁ ପୁରା ଡିମ୍ ହେଇଯାଉଛି ପା
ହୁଁ ତମ ଯ ଯିଏ ଡ୍ରେସ ମଗେଇଥିଲେ ସେ ଡ୍ରେସ ର ଫାବ୍ରିକ ଭଲ ଅଛି। ଏମିତି କ୍ଲିକ୍ କରିଦିଅ।
ଆଉ ସେ ଭଲ କପଡା ଟା ଆସିଛି?
ହଁ ହଁ।
ସେ ଯୋଉ ହଁ ମୁଁ ଦେଖିବି ସେଟରେ କପଡା ଟା କେମିତି ଆସିଛି ପାଞ୍ଚ ମିଟର।
ମୁଁ ଦେଖେଇବି ଦେଖେଇବି ରହିଥାଉ ହୁଁ।
ହୁଁ ହୁଁ।
ହଁ। ମୁଁ ଦେଖେଇବି ତମକୁ ରହିଥାଉ।
ହଁ ହଁ ତମ ମତେ ଦେଖ କେମିତି ଦେଖିବ?
ଦେଖିବ ତମ ଘରକୁ ଦିନେ ନେଇକି ଯିବା ଆଉ।
ହଁ। ସେ ଅସ୍ତ ସବୁ କୋଉ ଦିନ କିଣିବ ଲେସ୍ ସବୁ କୋଉ ଦିନ କିଣିବ।
ତବେ କିଣିବି ଦେଖିବା ଏଇ ତିନି ଚାରି ଦିନ ଭିତରେ।
ହୁଁ।
ହଁ।
କିଣିଅ ତେବେ ଦେଖିବା।
ସେଇପା।
ଆଉ ତମେ ଗୋଟେ ଗଟେ କଣ ଖାଇଥିଲ?
ପଖାଳ ଭାତ
କା ପଖାଳ ଭାତ ଖାଉଚ, ଅଲ୍ଗା କିଛି ଜିନ୍‌ଷ ଖାଉନ।
ଗରମ୍ ହଉଚି ଯେମିତି, ପଖାଳ ଭାତ ଖାଇଦେଲି।
ବିରିୟାନୀ, ଭାତ, ଭଜା ଆଉ
କଣ ସବୁ ମି କରିଦେଇଥିଲ?
ଆଠ ଦିନ୍‌ ତଳେ ଯାହା ଖାଇଥିଲି, ସବୁ କ---ଦେଲି।
ଆଚ୍ଛା
ସବୁ।
ବିରିୟାନୀ ତିଆରି କରିଛ, ବିରିୟାନୀ ତିଆରି କରିଛ କେବେ?
ତମେ କେ---ତି ତିଆରି କରୁଛ କୁହ?
ନା ମୁଁ କରିନି।
ତମେ ଫେର୍ କହୁଚ, ମୁଁ ସବୁ କରିବା ଶିଖିଯାଇଛି।
ସେଟା କରିନି।
ହୁଁ
ଚ
ତମ ଚାର୍ଜ ଅଛି ନା?
ନା ମୋ ଫୋନ୍‌ରେ ବହୁତ୍ ଚାର୍ଜ ଅଛି, ମୋ ବାପାଙ୍କ ଫୋନ୍‌ରେ ଜମା ଚାର୍ଜ ନାହିଁ। ମୋ ବାପା ଯିବି, ଏବେ ଚାର୍ଜ ଲଗେଇବି ନହେଲେ ଏ ଲାଇନ୍‌ ବାଲା ଆସିବ। ତା ସାଙ୍ଗରେ ଟିକେ କଥା ହେଲେ। ଲାଇନ୍‌ ବାଲା ଆସିବ, ଲାଇନ୍‌ ପଳେଇ ଆସିବ ଆମ ଘରକୁ, ଅଧା ଘର---ଲାଇନ୍‌ ଅଛି। ଅଧା ଘରରେ ଗାଁ ଅ-----ଘ--ରେ ଲାଇନ୍‌ ନାହିଁ।
ତମ ଲାଇନ୍‌ ବିଲ୍‌କୁଲ୍‌ ନାଇଁ।
ନା ଆମର୍ ଲାଇନ୍ ବିଲ୍ କୁଲ୍ ବି ନାଇଁ। ବି ନାହିଁ, ନାଇଁ କି ହାପ୍ ଫେଜ୍‌ ବି ନାହିଁ।